ଆପଣ ସୁରେଶ
କିଏ ଆଉ ଆପଣଙ୍କ ମୋବାଇଲ୍ ସ୍
ଆଜ୍ଞା ଶୁଭୁଛି ଆମର ପୁରା ବା କଣ କରୁଛନ୍ତି?
ମୁଁ ଏଇନା ଛାତ ଉପରେ ବୁଲୁଚି ବର୍ଷା ଟିକେ ଟିକେ ପକଉଚି ତମେ କଣ କରୁଛ?
ମୁଁ ଏଇଠି ବସି ପଢୁଥିଲି ଆଉ
କଣ ପଢୁଥିଲ?
ପଢୁଥିଲି ଆମୋ ମୋର ମ୍ୟାଥ୍ ପଢୁଥିଲି ଆଉ ଯେମତି ଟିକେ ଦେଖୁଥିଲି ଆମର ଯା ପଢ଼ାହେଇଛି
ଏକଜାମ ଅଛି ତ ଆମର ଜୁନ୍ ରେ ଏଇ ଏଇ ଅ ଅସ୍ କଲେଜ ଖୋଲିବ ତ ଆମର ଛିପ ଯାମ୍ ନା ସେଇପାଇଁ
ଏଣ୍ଡ ସେମିଷ୍ଟର
ଛେ ସେ ପାଇଁ ଟିକେ ମାନେ ଏମତି ତ ପଢିବନି ଦିନରେ ସେଇଟା ପଢୁଛି ଏବେବି ପଢୁଥିଲି ଆଉ।
ଆପଣ ତ ରାତିରେ ବି ପଢୁଥିବେ?
ଟିକେ ଆଜି ଷ୍ଟାର୍ଟ କଲି ମୁଁ ଆଜି ବର୍ଷା ପାଗ ଅଛି ବୋଲି ପାର୍କ ଯାଇନି ତ ସେଇ ପାଇଁ ଏଇନା ଟିକେ ପଢିଲି ନହେଲେ ମୁଁ ପାର୍କ ଏଇ ଟାଇମରେ ସବୁବେଳେ ପାର୍କ ପଳେଇଯାଏ।
ଆଉ ଆପଣଙ୍କୁ ମୋ ବ୍ୟାଗ୍ରାଉଣ୍ଡ ସାଉଣ୍ଡ କିଛି ଶୁଭୁଛି କି?
ଅ ନାଇଁ ନାଇଁ ଠିକଠାକ୍ ଆସୁଛି ଶୁଭୁଚି ସବୁ
ନାଇଁ ଯେ ଆମ କଲୋନୀ ଥିବା ଟିକେ ବାହାରେ ଖେଳୁଛନ୍ତି ତ ତ କାଳେ ଭଏସ କିଛି ବ୍ୟାକଗ୍ରାଉଣ୍ଡ ସାଉଣ୍ଡ ଆସୁ
ନାଇଁ ନାଇଁ କି ନାଇଁ ନାଇଁ କିଛି ଶୁଭୁନି।
ହଁ ହଁ ମୁଁ ଆଜି ଖାଇଥିଲି ଯାଉ ଖାଇଥିଲି ଆଉ ଆଉ ମାମା ପିଠୋଉକୁ ପିଠୋଉ ଆଳୁ ଆଉ ପୋଟଳକୁ ପିଠଉ ଦେଇ ଭାଜିଥିଲା ଆଉ ଆପଣ କଣ ଖାଇଥିଲେ?
ମୁଁ ଖାଇଥିଲି ଭାତ, ଡାଲି, ମାଛ ଭଜା।
ମାଛ ଖାଇଦେଲେ।
ଆଜ୍ଞା
ଆପଣଙ୍କ ମାଛରେ କେତେ ନା ନା ମୁଁ ଆଇଁଷ ଖାଉନି ଆଉ ଆପଣଙ୍କ ମାଛରେ ଆଜି କେତେଟା କଣ୍ଟା ଭାରଲା?
କେତେଟା କଣ୍ଟା ମାଛରୁ କଣ ଗଣି ହବ ସେମ ତି ବାହାରେ ହଉ କଣ୍ ବାହରେ ଆଉ ମାଛରୁ।
ଆପଣ ଯେହେତୁ ମ୍ୟାଥ ମେଟିସିଆନ ତ ଆ ପଣ ଜାଣି ଥିବେ ନା ଆପଣଙ୍କ ମାଛରୁ କେତଟା କ ଟା ବାହାରିଲା ତ ସେଥିପାଇ ମୁଁ ଆପଣଙ୍କୁ ପଚାରୁଚି।
ନା ମୁଁ ମ୍ୟା ଏତେ ବଡ ମ୍ୟାଥମେଟିସିଆନ ବି ମୁଁ ନୁହଁ।
ନ ନା ଆପଣଙ୍କର ଆପଣଙ୍କୁ ତ ଦେଖିଲେ ଲାଗେ ଆ ପଣ ବଡ ମ୍ୟା
ନା ନାଇଁ ସେମିତି ନୁହନ୍ତି ସେକେଣ୍ଡ ହାମାନୁଜନ୍ ନୁହଁ ମୁଁ ଜାଣିଚି ଆପଣ ଏବେ କହି ଥାନ୍ତି କି ଆପଣ ସେକଣ୍ଡ ରାମନୁଜନ ମୁଁ
ଆବ ଆପଣ ନା ଖାଲି ନୁଆଁ ନୁହଁ। କହୁଛନ୍ତି କିନ୍ତୁ ବଟ ଆପଣ ସବୁ ଖାଲି ଆପଣ ମିଛଟା ନା ମୁଁ କରୁନି ପଢୁନି।
ହୁଁ। ନାଁଇ ସେମିତି ଆଉ। ଆଉ ଆପଣଙ୍କ ଦେହ ପା ଭଲ ଅଛି?
ଭଲ ଅଛି ମୋ ପେଟ ଟିକେ କାଟୁଚି ଦେହ ଟିକେ ୱିକ ଅଛି ଆଉ।
ଆଚ୍ଛା ଆଚ୍ଛା।
ଆଉ ଆପଣଙ୍କର?
ହଁ ଭଲ ଅଛି।
ଆପଣ କାଲି ମତେ ଯୋଉ କଥା କହୁଥିଲେ ତ ମୋର ଟିକେ ସେଇ ପ୍ରୋବ୍ଲେମ ଅଛି ତ ତ ସେଥିପାଇଁ ଆଉ।
ଆଜ୍ଞା।
ହଁ ହଁ। ଆଉ ଆଉ ଆପଣଙ୍କ ଘରେ ଆପଣଙ୍କ ମାଇଁ?
ଅଛନ୍ତି ଆଉ ଅଛନ୍ତି ଆପଣଙ୍କ ଘରେ ସବୁ କଣ କରୁଚନ୍ତି?
ଆମ ଘରେ ତ ଘରେ ସବୁ କଣ କରୁଚନ୍ତି କେଜାଣି କଣ କରୁଥୁବେ ମୁଁ ତ ଘରେ ନାହିଁ ମୁଁ ତ ବାହାରେ ଅଛି ତ ମୁଁ ଜାଣିନି ଘରେ କିଏ କଣ କରୁଚନ୍ତି?
ଆଛା ଏବେ ଶୁବୁଚି ଏବେ ଏବେ ଶୁବୁଚି।
ଏଇ ଛୁ ଏଇ ଛୁଆ ଜାଙ୍କୁ ବି କହି ହବ ନି ତମେ କାଇଁ ଚିଲଉଚ।
ହଁ ସେ ରହିଯାଉଛି ମାନେ ଭଲ ଶୁଭୁ ଜି ହେଲେ ମଝିରେ ମଝିରେ ଟିକେ ଜୋରରେ ସାଉଣ୍ଡ ଏବେ ହେଇ ପୁରା ଚୁପ୍ ହେଇଗଲା। ସେଟା ମଝିରେ ଟିକେ ହେଇଯାଉଛି ପୁଣି ରହିଯାଉଛି। କିଛି ସେକେଣ୍ଡ ପାଇଁ ହେଇଯାଉଛି ପୁଣି ରହିଯାଉଛି।
ମନା କରିବି
ହଁ ସେଇ ବର୍ଷା ପାଇଁ ପାର ଯାଇପାରୁନଥିବେ ସେଇଠି ଗଳି ରେ ଜୋରକୁ ଘୋ ଘା ହେଇ ଖେଳୁଛନ୍ତି ଆଉ
ହୁଁ ଏକ୍ ରେ ଲୋକ କେହି ନାହାନ୍ତି ନା। ଲୋକ ବି କେହି ନାହାନ୍ତି ତ ସେ ସେଥିପାଇଁ ମାନେ ଚିଲେଇଲା କୁକୁର ପୁରା ସାଉଣ୍ଡ ହଉଚି ଆଉ
ହୁଁ।
ମାନେ କହିଲେ ବି କାହାକୁ ନା ନା ନାଁ କୁଆଡେ ବୁଲାବୁଲି ଦେଖିନି ସାଙ୍ଗମାନଙ୍କ ସହିତ ଅଛି ପୋଗ୍ରାମ ଯିବାର। ତ ମୁଁ ଆପଣଙ୍କୁ କହୁଥିଲି କି ଆପଣ ହୁଁ ଆପଣଙ୍କ ଏକ୍ଜାମ ସରିଲା ପରେ ଆମେ ନନ୍ଦନକାନନ ଆଉ ଧଉଳି ଯିବା କି?
ଯିବା ଆଜ୍ଞା ଯିବା ଆଉ।
ଆପଣ କେତେଥର ଯାଇଛନ୍ତି ନନ୍ଦନକାନନ?
ନନ୍ଦନକାନନ ଯାଇଛି ଛୋ ଛୋଟବେଳେ ଯାଇଥିଲି ଆଉ ଏବେ ଏଇ ଆର ବର୍ଷ ଯାଇଥିଲି। ଗୋଟେ ଫ୍ୟାମିଲି ପିକନିକ ଥିଲା ଯାଇଥିଲ ନନ୍ଦନକାନନ। ଆଉ ଧଉଳି ହେମିତି ଥରେ।
ତ ମୋ ଆଈ କହିଲେ କି ତମେ ଆସ ତମେ ସାଙ୍ଗମାନଙ୍କ ସହିତ ଯାଇକି ବୁଲିକି ଆସିଥାନ୍ତେ।
ଆଛା ଆଜ୍ଞା ଯିବା ଆଉ ବୁଲିଆ ଆସିବା।
ହଁ। ଆପଣ ନନ୍ଦନକାନନ ଯାଇଥିଲେ ନନ୍ଦନ କାନନ କଣ କଣ ଦେଖ
ନନ୍ଦନକାନନ ରେ ସେମ୍ ତି ମାନେ ଯେତେ ନୂଆ ନୂଆ ପ୍ରକାର ମୁଁ ତ ମୋତେ ବେଶୀ ଲାଗିଲା ବେଶୀ ଭଲ ଯେଉଁ ମାଙ୍କଡ଼ ପୁରା ଟିକି ଟିକି ମାଙ୍କଡ଼ ଛୋଟ ଛୋଟ ମାଙ୍କଡ଼ ସେ ତାଙ୍କର ଭିତରେ ଗୋଟେ ରସିି ଭଳିଆ ଏମିତି ଟଙ୍ଗା ଟଙ୍ଗା ହେଇଛି ସେ ସେଇ ସେଇ ରସି ଭିତରେ ତାରେ ସେମତି ଚଢ଼ି ଚଢ଼ି ଟିକେ ଟିକେ ଟିକେ ଟିକେ ବାହରୁଚି ଯାଉଛନ୍ତି। ସେଗୁରା ସବୁ ବହୁତ ଭଲ ଲାଗୁଥିଲା। ସେ ଗୋଟେ ଅଲଗା ଅଲଗା କଲର ଟାଇପ ର ସବୁ ଥିଲା ତାକୁ ସବୁ ଦେଖିକି ଏଇ ଗୁରା କଣ ଏ ସବୁ ଦେଖିଲା ବେଳକୁ ତାହେଲେ ଖାଇଦେବ ମାଙ୍କଡ ଏଗୁରା। ଏମିତି ହାତୀ ସେ ସେଠି
ମାଙ୍କଡ ମାନଙ୍କର ନାଁ ଲେଖାହେଇଥିବା ଆପଣ ପଢିଛନ୍ତି।
ହଁ ପଢିଛି ହେଲେ ସେ ଗୁରା ମୋର ମନେ ରହୁନି।
ଆପଣଙ୍କ ନାଁ ବି ଗୋଟେ ହେଁ ହେଁ ମୁଁ ଯାଇଥିଲି ଗୋଟେ ନାଁ ମୋର ମନେ ଅ ଅଛି ତା ନା ଥିଲା ଜୁଲି ବୋଲି। ତ ମୋର ଗୋଟେ ସାଙ୍ଗ ଅଛି ଅର୍ଚ୍ଚନା ବୋଲି ତ ଆମ ସାର୍ ତାକୁ କହନ୍ତି କି କି? ମାଙ୍କଡ଼ ଯେମିତି ନ ଖଜବଆଉ ସିଜିନ୍ କ ଥାଏ ନା ତ ସ ତାକୁ କଲିକି ନନ୍ଦନକାନନ ଗୋଟେ ମାଆ କଡୁ ମୁଁ ଦେଖିଥିଲି। ତା ନାଁ ଜୁଲି ତୋ ନାଁ ବି ଜୁଲି ତ ଆମେ ତାକୁ ଜୁଲି ଜୁ ଜୁଲି ନନ୍ଦନକାନନ ର ମାଙ୍କଡ ତାକୁ ଆମେ ଏଇଭଳିଆ ତାକୁ ଚିଡଉଛ ଥିଲେ । ମୁଁ ବି ଦେଖିଚି ସୁଚିସ ମିତାନାଁରେ ବି ଗୋଟେ ବାଘଟେ ଥିଲା ବାଘ।
ବାଘ ହଁ ସେ ସମସ୍ତଙ୍କୁ ଗୋଡେଇ କାମୁ ଧୋ ନିଅନ୍ତି ନାଁ ଗୋଳଉଥିବବନଉଥିବ ବାହାର ଲୋକ ଥିଲେ ବି ସେ ସବୁ ଗୋଟେ ବାଉଣ୍ଡ୍ରି ଭିତରେ ହ ହ ହୋଉଥିବ।
ହଁ ତମରି ଭଳିଆ ଆଉ ହୁଁ।
ହଁ ନିହା ଥିବ ଭଳିଆ ଥିବ। ହାତୀ ଫାତୀ ହଁ ସେ ସେମତି ପ୍ରୋବେଲମରେ ଅଛ
ତମେ ଟିକେ ବାହାରକୁ ଆସି ଦେଖିବ ବର୍ଷାକୁ ଟିକେ ଏଞ୍ଜୟ କର ପାରିବ
ବର୍ଷାକୁ ଜୋ ଟିକେ ଟିକେ ଟିକେ ଟିକେ ପକଉଛି ଜୋରେ ବର୍ଷା ହେଇଥିଲେ ବାହାରକୁ ଯାଇଥାନ୍ତି ଜୋରେ ବର୍ଷା ମତେ ଭଲ ଲାଗେ ଛୋ ଟିକେ ଟିକେ ଟିକେ ଟିକେ ଯଏ ପକାଏ ସେଏ ଜମା ଭଲ ଲାଗେନି।
ତମେ ଥରେ ଆସିଥିଲ ମନେ ଅଛି, ମତେ ଡାକିଲ ଫୋନ କରିଥିଲ ପାର୍କ ଆସିବାକୁ।
ହଁ ବହୁତ ସେ ବହୁତ ବର୍ଷା ହଉଥିଲା ପୁରା ଛେଚୁ ଥିଲା ତା ଦେହରେ ପବନ ବର୍ଷା ପୁରା ଗୋଟା ଅଦା ହେଇଯାଇଥିଲୁ ଗୋଟା ଓଦା ଆମେ ହେଇକି ଆସିଥିଲୁ ଘରକୁ ସେଦିନ ଯାଇଥିଲି ଟିକେ କାମ ଥିଲା। ସିଜୁ ବୁଦା ଆମର ଭିତରକୁ ତାଙ୍କ ସେ ଯୋ ଯାଇ ଥିଲୁ ସେ ତାଙ୍କ ଘର ଭିତରକୁ ଯିବା ପାଇଁ ଆମର ବାଟ ଅଛି ଆମେ ସେଟା ଦେଖିନୁ ପୁରା ଓଦା ହେଇସାରିଲା ପରେ ଆମେ ଦେଖିଲୁ ତଥାପି ଭିତରକୁ ଯାଇକି ସେ କିଛି ସମୟ ଠିଆହେଲୁ ନହେଲେ ପୁରା ବୁଡି ଯାଇଥାନ୍ତୁ ପାଣି ପୁରା ଦେହରୁ ଗଳିଥାନ୍ତା ସେଇଭଳିଆ ଓଦା ହେଇକି ଘରକୁ ଆସିଥିଲୁ ସେଦିନ
ହୁଁ ମତେ ତ କିନ୍ତୁ ବର୍ଷ ସବୁ ଆଗଟା ଭଲ ଲାଗେ କାରଣ ବର୍ଷା ଦିନେ ମୁଁ ଜନ୍ମ ହୋଇଥିଲି ନା ଆ। ଯିଏ ଯୋଉ ଦିନ ଜନ୍ମହେଇଥାଏ ତାକୁ ସେଇଦିନ ଭଲ ଲାଗେ ତମକୁ ମେ ବି ଶୀତ ଦିନ ଭଲ ଲାଗୁଥିବ।
ମୁଁ ଶୀତରେ ଜନ୍ମ ନା ସେଇ ପାଇଁ।
ହଁ।
ସେ ତଥାପି ହଁ ଏବେ ଯୋଉ ତଥାପି ଯୋଉ ଗରମ ହଉଚି ଏଇ ଯୋଉ ଆଜି ଟିକେ ଟିକେ ବର୍ଷା ହେଇଛି ଯେ ଥଣ୍ଡା ଲାଗୁଚି ତ ବହୁତ ଭଲ ଲାଗୁଛି ଏବେ।
ହଁ ମତେ ତ ଏଇଭଳିଆ ପାଗ ବହୁତ ଭଲ ଲାଗେ ଆଉ ବୟସ ବେଶୀ ବର୍ଷା ହବନି କି ବେଶୀ ଖରା ହବନି ଏଇଭଳିଆ ରହିବ ଭଲ ଲାଗିବ ହଁ ଆଉ ମୁଁ ପଢାପଢି ମୁଁ ମୁଁ ପଢା ପଢି ମୁଁ ତୋଟାଲେ କରୁନି। ମୁଁ ଭାବିଚି ରଜ ପଡେ ହିଁ ଷ୍ଟାର୍ଟ କରିବି ତ ମୁଁ ସତ କଥା କହୁଛିୁ ରଜ ଦିନକୁ ତ ଆହୁରି ଦଶ ଦିନ ଥିବ ନା ତ ଦଶ ଦଶ ଦିନ ଭିତରେ ତ କିଛି ବି ତ ହେଇପାରେ ମେ ବି।
ଆଛା ଆମେ ରଜକୁ ଆର ନାଇଁ ମୋ ଭଳିଆ ମୋ ଭଳିଆ କେହି ନାଇଁ ନାଇଁଁ ଟ୍ୟାଲେଣ୍ଟଡ଼
ତେ ରଖିଦେଲେ ଆପଣ ବି କହିଥିଲେ ନା ରେଜଲଟ ଆସିଲା ପରେ ମୋ ମାର୍କ ଆଗ ଟିକେ ଦେଖିବେ ବୋଲି ଆପଣ କାହା ମାର୍କ ଆଗ ଦେଖିଲେ।
ଆପଣ ତ ଆପଣଙ୍କ ମାର୍କ ଛାଡିନ ପଠେଇ ନଥିଲେ ମୁଁ ଖାଲି ଯାହା ଜାଣିଲି ଆଉ ମୁଁ କଣ ଜାଣିଛି ମୁଁ ଖାଲି ମୋ ମାର୍କ ଟା ଦେଖିଛି ନା ଆଉ।
ଆପଣଙ୍କ ମାର୍କ ମୁଁ ବୋଧେ ପଠେଇଥିଲି।
ଆଜ୍ଞା ଆଜ୍ଞା ଆପଣ ହିଁ ପଠେଇଲେ ଆଉ ରଜରେ ଯିବା କୁଆଡେ ବୁଲିବାକୁ।
ହଁ କୁଆଡେ ଯିବା ରଜରେ ତ ମନ୍ଦିର ଯାଆନ୍ତିନି।
ନାଇଁ ଯାଆନ୍ତିନି ଆମେ ଦେଖିବା କଉଠି କେତେ ଜାଗା ପଡୁଚି ଏମିତି
ଫାଷ୍ଟେ ରଜରେ ଜାଇପାରିବା ସେ ହଁ ଫାଷ୍ଟେ ରଜରେ ଯାଇପାରିବା ସେକେଣ୍ଡ ରଜରେ ମୁଁ ଟିକେ ବିଜି ରହିବି। ତ ତ ସେକେଣ୍ଡେ ରଜରେ ଯାଇ ହବନି ଆଁ।
ହଁ ତ ଫାଷ୍ଟେ ରଜରେ ଦେଖ ଖିବା ଆଉ ସାଙ୍ଗ ମାନେ ସାେ କଥାବାର୍ତ୍ତା ହେଇକି ଯିବା ଆଉ। ବୁଲି ବାଲିକି ଆସିବା ଆଉ।
ତମେ ମୋ ସହିତ ଆଉ କଣ୍ଟାକ୍ଟ ରହିଲେ ଆମେ ଯିବା ବୁଲିକି ଆସିବା ଆଉ ହଁ ଆଉ ଓଉ। କେବେ କୁଆଡ଼େ ବୁଲିଯିବାର ପ୍ଲାନିଂ ଅଛି କି? ଫ୍ୟୁଚରରେ ମାନେ ଭାଇଙ୍କ ସହ।
ଏବେ ହେ ନାହିଁ ଆଗକୁ ଦେଖିବା କଣ ହେଉଚି ଆଉ।
ହୁଁ। ଆଉ ଭାଇଙ୍କ ଜନ୍ମଦିନରେ ଭାଇଙ୍କ ଜନ୍ମଦିନ। ତୁମେ କୁଆଡ଼େ ବୁଲିବାକୁ ଯାଇଥିଲ।
ମନ୍ଦିର ଯାଇଥିଲୁ ଗୋଟେ ମାନେ ମନ୍ଦିର ହ ସେ ମନ୍ଦିର ନାଁ ମନ ମନେ ନାହିଁ ହେଲେ ଶିବଙ୍କ ମନ୍ଦିର ହିଁ ସେ ମନ୍ଦିର ଯାଇଥିଲୁ। ଯାଇଥିଲୁ ବୁଲାବୁଲି କରିକି ଆସିଥିଲଥିଲୁ।
ଟି ଦେଲ
ଗିଫ୍ଟ ତ ଗୋଟେ ଆଁ ସୁ ଆଉ ଏମିତି ହଁ ୱାଲେଟ୍। ତ ମାନେ ମନି ପ-ପର୍ସ ଏମତି ଆଉ ଆ ଆଉ ଗୋଟେ କି ଚେନ୍ ଏମତି ହେଇଚି ଦେଖେ।
ମେବି ତମ ଫଟୋ ଥିବ।
ଆଜ୍ଞା ଠିକ କଥା ଠିକ କହିଛନ୍ତି।
ହଁ ମୁଁ ଜାଣିଛି ୱାଲେଟ ରେ ମେବି ୟା ଭାଇଙ୍କ ଆଉ ଆପଣଙ୍କ ଫୋ ଥିବ ମେ ବି ମତେ ଆପଣ ଦେଖେଇଥିଲେ ଆଉ ଗୋଟେ ୱାଚ୍ ଦେ ୱାଚ୍ ବି ଗୋଟେ
ଆଜ୍ଞା।
ହଉ ଆପଣଙ୍କ ସହ କଥା ହେଇକି ଭଲ ଲାଗିଲା। ତ ଆପଣ ଆପଣଙ୍କ ଆଡୁ ଟିକେ କଲ କାଟି ଦିଅନ୍ତୁ କି ଜୋରେ ଘଡଘଡି ମାରିଲା ବୋଉ।